ହଁ
ହଁ। ଆଉ କଣ କହ। କୁଆଡେ ବୁଲାବୁଲି କରିବାକୁ ଯାଇଚ କୁଆଡେ ବାହାରକୁ?
ବୁଲାବୁଲି ଆମର ଯାହା ସ୍କୁଲ୍ ତରଫରୁ ଆମେ ଯାଉ। ଆଉ ଯାଇଥିଲି ତାପରେ ଏଠି ଗାଁରେ ସବୁ ଗାଁରେ ତ ଗାଁର ମିଶିକି ସବୁ ପିକନିକ୍ ଫିକନିକ୍ ଯଉ ଟାଇମ ରେ ଶୀତ ଦିନିଆ। ହଁ ନହଲେ ସ୍କୁଲ୍ ଟାଇମ ରେ ଯେତେବେଳେ ଆମ ହାଇସ୍କୁଲ୍ ଟାଇମ ରେ ହାଇସ୍କୁଲ୍ ଟାଇମ ରେ କଣ ସ୍କୁଲ୍ ରୁ ସବୁ ପିଲା ନିଅନ୍ତି ଆମକୁ ସାର୍ ମାନେ। ସାର୍ ମାନେ ସାର୍ ମାନେ ହଁ। ଆମେ ସବୁ ହଷ୍ଟେଲରେ ପଢୁଥିଲୁ ହେଲା କି। ସବୁ ଯିବା ଆସିବା ନୁହଁ ହଁ। ହସ୍ ହଷ୍ଟେଲ ଆମର ସବୁ ଗମେଣ୍ଟ ହସ୍ପିଟାଲ୍ ହ ହଷ୍ଟେଲ ଟା ସବୁ।
ଓହୋ ଆଚ୍ଛା ଆଚ୍ଛା ହଁ ହଁ।
ହଁ ସେ ସବୁ ଯିବା ସହିତ କଣ ଥିଲୁ ଆମେ ହଷ୍ଟେଲ ସବୁ ରହୁଥିଲୁ ହଷ୍ଟେଲରୁୁ ସେଟା ଟମଙ୍କା
ହଁ ସେଟା ଅଛି ମୁଁ ଫାଷ୍ଟ ପଢ଼ୁଥିଲି ଆମର ଏଠି ଏଇ ବେଲହାରୀ ବୋଲି ଗୋଟେ ଜାଗା ଅଛି ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ, ଆଉ ସେଠୁ ବାହାରିଲା ପରେ ଷଷ୍ଠରୁ ଦଶମ। ଟମକା, ତ ସେଇ ଟମକା ରୁ ଆମକୁ ନେଇଥିଲେ ଥରେ କହିଥିଲୁ ନା? ଆମକୁ ନେଇଥିଲେ ଏଇ ଯୋଉ ପୁରୀ, ଚନ୍ଦ୍ରଭାଗା କୋଣାର୍କ ଏଇ ତିନିଟା। ହେଲା କିି ତ ଆମକୁ ଭାରି ଖୁସି ପୁରା ଆମେ ଯାଇଛୁ ଆଉ। ହେଲାକି? ଭାରି ଖୁସି ପୁରା ଯାଇଛୁ ଆଉ, ଗୋଟେ ଆମେ କଣ କରୁଛୁ ନା ଦି ଜଣ ସାଙ୍ଗ ହେଲା କିି ଦି ଜଣ ସାଙ୍ଗ ଆମେ ଆଉ ବ୍ୟାଗ ଫ୍ୟାଗ ସେତେବେଳେ ଗୋଟେ ବ୍ୟାଗ୍। ସେ ପିଲା ମୋ ସାଙ୍ଗଟା କଣ ତାର ମୋର ଏକାଠି ପୁରେଇ ଦେଇଛୁ। ଜିନିଷ ସବୁ, ସାର୍ଟ ପ୍ୟାଣ୍ଟ, ଯାହା ସବୁ ଖାଇବା ପିଇବା ଭଲ ମନ୍ଦ। ତାପରେ ହଁ ଗୋଟେ ବ୍ୟାଗ, ତାପରେ ତାକୁ ମୁଁ କହିଲି, ଆରେ ଆମେ ସିନା ଗୋଟେ ବ୍ୟାଗ ରେ ପୁରେଇଛନ୍ତି ଏମିତି ଯଦି ଆମର ସିଟ୍ ଯଦି ଅଲଗା ଅଲଗା ପଡ଼ିଗଲା କଣ କରିବା?
ହଁ।
ହଁ ସତ କଥା ତ, ତାପରେ ତାପରେ ସେ କଣ ସେ ତାର ଅଲଗା ତାର କଲା।
ହଁ।
ହେଲେ ଅଲଗା ଅଲଗା ସିଟ୍ ବି ପଡିଗଲା, ତାର ଅଲଗା ତାର ରଖିଲା ନିଜର। ତାପରେ ଗଲୁ ସେମିତି ବୁଲିକି ହଁ ବୁଲିଲୁ ବୁଲିଲୁ, ତାପରେ ବୁଲିଲୁ କଣ, ଫାଷ୍ଟ ଗଲୁ ଆମର ଚନ୍ଦ୍ରଭାଗା। ଚନ୍ଦ୍ରଭାଗାରେ ତ ଯାହା ସେଠି ସବୁ ଆମର ତ ଗାଧୋଇବାକୁ ଦେବେନି ଆମ ତ ସେଥିରେ ଛୋଟ ଥିଲୁ ନା। ଏଇ ଚଣ୍ଣ୍ଡ ଖୋଲ ଦେଇକି
ନା ନା କୋଉ ଗାଡି ରେ, ଗାଡି କଣ?
ଗାଡି ଆମର ସେଟା ରିଜର୍ଭ ହେଇଥିଲା ସବୁ। ସେ ହଁ ବସ ରେ। ଚାରିଟା ଆସିଥିଲା, କୋଉ କମ୍ ଏ ଯୋଉ ମାଲିକର ସେଇ ଚଣ୍ଡିଗୋଲ ମାଲିକ
ହଁ ହଁଁ।
ସବୁ ସେଥିରେ ପନ୍ଦର ହଜାର ଲେକ୍ଷ ନେଲା, ଗାଡି ପଇସା।
ଓଁ ହଁ
ହୁଁ। ନେଲା ତାପରେ, ସେଟା ବି ଆମେ ସବୁ କଲେକ୍ସନ କରିଥିଲୁ, ପିଲା ହିଁ ସବୁ ପଇସା ପତ୍ର ଦେଇଥିଲେ। ପିଲା କିଛି ଦେଇଥିଲେ, ସାର୍ ମାନେ କିଛି ଦେଇଥିଲେ ଆଉ ହଁ। ପିଲା ସେମିତି ଜଣଙ୍କା ପାଞ୍ଚଶହ, ଛଅଶହ ଏମିତ୍‌ ସବୁ ଦେଇଥିଲେ। ଆଉ ତାପରେ ମାଷ୍ଟର ମାନେ ସାର୍ ମାନେ ହଁ ସବୁ ମିଶିକି ଦେଇଥିଲେ ଆଉ, ତାପରେ ଏମିତି ଗଲୁ ହଁ ସେ ଚନ୍ଦ୍ରଭାଗା। ଚନ୍ଦ୍ରଭାଗା ଦେଖିକି, ଆମର ଗୋଟେ ସ୍କୁଲ ଇଏ କରାହେଇଥିଲା କୋଣାର୍କ ସ୍କୁଲ, କୋଣାର୍କ ଗୋଟେ ସ୍କୁଲ ଟା ଅ ସେ ସେଇତିସ୍ ହଁ ସେ କୋଣାର୍କ କରେଇ ଗୋଟେ ସ୍କୁଲଟା ଅଛି, ହଁ ସେଟା ବି ସେଇ ଗମେଣ୍ଟସ୍‌ ସ୍କୁଲ ଟା ହିଁ।
ଆଚ୍ଛା ହଁ।
ତ ସେଠି କଥାବାର୍ତ୍ତା ହେଇଥିଲେ ସାର୍ ମାନେ ସେଠି ମାନେ ରୋଷେଇଟା ହବ ଭୋଜି ଟା।
ଭୋଜିଟା ସେଇଠି ହବ ଆଉ।
ହଁ ରୋଷେଇରେ ସେଠି ହବ ରୋଷେଇ ପିଲା ଖାଇକି ପୁଣି କୁଣାର୍କ ଯିବେ କୁଣାର୍କ ରୁ ଆସିକି ବ୍ରେକ୍ ଫାଷ୍ଟେ ଖାଇକି ତାପରେ ଆସିକି ପୁଣି ମିଲ୍ ଖାଇକି ସେ ଯଉ ଭୋଜି ଖାଇକି ଯିବେ ଯଉ ଏଟ୍ ଥି ଆମର ପୁରୀ। ତାର ସବୁ ଖିଆ ପିଆ ହେଲା ତାପରେ ଗଲୁ ହଁ। ତାର ଖିଆ ପିଆ ସରିଲା। ଗଲୁ ପୁରୀରେ ସେମିତି ପଶିଲୁ- ପଶିଲୁ ସାର୍ ମାନେ ଯୁଆଡେ ନେଲେ ଆମେ ସେଠି ବୁଲିଲୁ। ଛୋଟ ଥିଲୁ ହେତେବେଳେ ବୁଲି ବୁଲାକି ତାପରେ ଆସିଲୁ। ତା ଭିତରେ ଆସିଲୁ କଣ ହେଇଚି ନା ବସ୍ ରେ ବସିଚି ମୁଁ ନିଦ ହେଇଗଲା ହେଲା କିି। ନିଦ ହେଇଗଲା ଯେତେ ନିଦ ଭାଙ୍ଗିଗଲା ସେତେବେଳକୁ ସ୍କୁଲ୍‌ ରେ ପହଞ୍ଚିଚୁ ହେଲାଗି।
ହେ ଭଗବାନ୍।
ହଁ ହେଲା ମୁଁ କହିଲି ସା ଆମେ ଯାଇଥିଲୁ କୁଆଡେ ଗୋଟେ ମାନେ ମୋତେ ଲାଗିଲା ମୁଁ ମାନେ ପଇସା ଦେଇକି କିଛି ଲାଭ ହେଲାନି ମାନେ ସ୍କୁଲ୍‌ ରେ କଣ ଏତେ ଶୀଘ୍ର ପହ-ପହଞ୍ଚେଇ ଦେଲେ ଆମୁକୁ।
ହଁ ଶୀଘ୍ର ହେଇଗଲା ଟାଇମ୍ ଟା ଆଉ।
ଶୀଘ୍ର ହେଇଗଲା ମୁଁ ତାବେ ଆରେ ଦି ତିନିଟା ଜାଗା ବୁଲିକି ଆମେ ଏବେ ସ୍କୁଲ୍‌ ରେ ପହଞ୍ଚେଇଦେଲେ ମନ ଦୁଃଖ ଲାଗିଲା। ଆହୁରି କଣ ଟିକେ ବୁଲ୍ ଥାନ୍ତୁ ନା। ନିଦରେ ଶୋଇଥିଲୁ ନା ସେଠି ବସ୍ ରେ ଆସ୍ ଆସିଲାଳକୁ ନିଦ ହେଇଗଲା ଯେତେ ନିଦ ଭାଙ୍ଗିଲା ଦେଖିଲାଳକୁ ଗାଡି ଯାଇଁ -ଯାଇଁକି ସ୍କୁଲ ରେ ପହଞ୍ଚିଚି।
ସ୍କୁଲରେ ପହଞ୍ଚେଇଲାଣି ଓହୋ ଟାଇମ୍ ଟା ସ୍ପେଣ୍ଡ୍ ହେଇପାରିଲାନି ଠିକ୍ ସେ ଆଉ। ବୁଲା ବୁଲି ପରେ ଏଞୟ ହେଇ ପାରିଲାନି ଆଉ।
ଏଞ୍ଜୟ ହେଇ ପାଇଲାନି ହଁ ତାପରେ ସେତେବେଳେ ଛୋଟ ଛୁଆ ଥିଲୁ ସେ ସାର୍ ମାନେ ଯୁଆଡେ ଯୁଆଡେ ସବୁ ତାଙ୍କ ଗାଇଡ୍ ରେ ସବୁ ଯାଇଥିଲୁ ନା।
ତାଙ୍କ ଗାଇଡ୍ ରେ ସେ ଯୁଆଡ଼େ ନେବେ ଆଉ।
ନେବେ ହଁ। ତାପରେ ବି ମାନେ ସେ ଯେହେତୁ ଗମେଣ୍ଟ୍ ଛୁଆ ଗୁରା ଗମେଣ୍ଟସ୍‌ ସ୍କୁଲରେ ପଡୁଚନ୍ତି ଆଉ ଛୁଆଙ୍କର ଯାହା ଯେତିକି କିଛି ପ୍ରୋସେସ୍ ଅଛି ହଁ।
ଆଉ ଏବେ ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନ? ରାୟଗଡ଼ା କି କୋରାପୁଟୁ କି ସିଆଡ଼େ କୁଆଡେ
ନା ଏବେ କିଛି ହେଇନି ପ୍ଲାନିଂ ତ ହେଇନି ଏବେ
ନା ଜାଗା ଯିବ କଣ ସିଆଡେ ଏଇ ସବୁ ଜାଗା ବଢିଆ ବୁଲିଆକୁ ହେଇଚି।
ହଁ ମଝିରେ କଥା ହେଇଥିଲୁ ଯିବୁ ବୋଲି ଯେ ପିଲା ତ ଏକ୍ ପିଲା ଏଖାଠି ସବୁ ହେଲେ ତ। ପିଲା ଜଣେ ଯଦି ସେ ଫାଙ୍କା ଥିବ ଆଉ ଜଣେ ନଥିବ ସେଇଭଳିଆ ହେଇ କି ସେ କୋରାପୁଟ୍ ଫୋରାପୁଟ୍ ଦିନେ ଯିବା -ହଁ। ଟାଇମ୍ ସମସ୍ତେ ବାହାର୍ କରିବାକୁ ପଡ଼ିବ।
ଭଲ ରାସ୍ତା କିନ୍ତୁ ହେଇଚି ରାସ୍ତା ଆଗେ ଯେମିତି ଥିଲା ଆଗେ ଆମେ ଯାଇଥିଲୁ ଯି ତିନି ବର୍ଷ ତଳେ ଯାଇଥିଲୁ ରାସ୍ତା ଏତେ ବାଗ ନଥିଲା ଧୀରେ ଧୀରେ ହେଇଯାଇଚି ଏବେ-ଏବେ ପୁରା ଚକାଚକା ରାସ୍ତାକୁ ତମେ ସେ ପାହାଡ଼ ଉପରୁକୁ ଯିବ ପୁରା ବାଦଲ ପୁରା ଦେଖିବ ପୁରା ପାଖୁରୁ।
ପୁରା ପାଖୁରୁ ନେଇ କି?
ହଁ ପାଖୁରୁ ଦେଖିବ ଏଶ୍ ମାନେ ସେ ମାନେ ଦୃଶ୍ୟ ପୁରା ଅଲଗା ପକାର।
ଅଲଗା ଲାଗେ ହଁ ସେଟା ବଧେ କେତେ ହେଟା କେତେ ହାଇଟ ରେ ଅଛି ବୋଧେ ସେ ଯୋଉ ପାହାଡ଼ଟା
ହଁ ପାହାଡ଼ ଟା ନା ପାହାଡ଼ଟା ହାଇଟରେ ଯେତିକି ଅଛି ସେଠି ବାଦଲ ଉରା ତଳୁ ଖସେ।
ଓହୋ।
ସେଠି ମେନ୍ କଥା ହେଲା ବାଦଲରା ସେ ପାହାଡ ଘରକୁ ଖସି ଆସେ। ଆ ପାଖେରେ କିଛି ନାହିଁ ହଁ ତମେ ସେଇଠିକି ଯିବ। ପାହାଡ ଉପରୁ ଚଢ଼ିଯିବ ମାନେ ତମ ସେପଟେ ସବୁ ଏରିଆରା ସବୁ ପୁରା ପୁରା ଧୁଆଁଳିଆ ଧୁଆଁଳିଆ ଦେଖା ହବ ତମେ ତ କହିବ ମୁ ପୁରା ସୋର୍ଗ କୁ ପାଳେଇଚି କି ଆଉ।
ସୋର୍ଗ କୁ ପଳେଇଛି।
ମାନେ ଫ୍ଲା ମାନେ ଏରୋପ୍ଲେନ ରେ ଏରୋପ୍ଲେନ ରେ ବୁଲିବ ଯେମିତି ତଳ ଗୁଡା ଦେଖା ହଏନି କି ପୁରା ଧଳା ଧଳା।
ହଁ ହଁ ହଁ।
ସେ ଜାଗାଟା ପୁରା ସେମତି ମୁଁ ପରା ରିଅଲ ଜିନିଷ ହେଟି ପୁରା ଫେସ୍ କରିବ ପୁରା ସା ଜିନିଷ। ତାର ବାଦଳ ଯାଉଥିବ
ହୁଁ। ସେଇ ଇଏ ସିଜିନ ଯିବାକୁ ପଡିବ ଆଉ ହଁ। ସେଇ ଉଇଣ୍ଟର ସିଜିନି ରେ ହିଁ ଶୀତ ସିଜିନି ରେ ହିଁ।
ବାସ୍ ଶୀତ ସିଜିନି ନହେଲେ ଏଇ ଯୋଉ କ୍ଲାଉଡ ସିଜିନି ରେ ଯିବ।
କ୍ଲାସ୍ ହଁ।
ଲାଗିବ ଜାଗା କିନ୍ତୁ ମସ୍ତ ସେ କୋରାପୁଟୁ
ଇଛା ତ ଅଛି ଯିବାର ହଁ ସେଇପଟ ଲାଇନ ଟା ଭଲ ଭଲ ମାନେ ନ୍ୟଚୁରାଲ ଜାଗା ଗୁରା ସବୁ ସେଇଟା ଅଛି।
ପ୍ରାକୃତିକ ଦୃଶ୍ୟ ଦେଖିବ ସେ ଜାଗା ସବୁ ଝରଣା ଦେଖିବ ଝରଣା ସେଠି ସବୁ ବଡୁଛି ତାକୁ ସବୁ ବାଗା କରି ପକେଇଚନ୍ତି ସବୁ ପଥର ଫଥର ସାଇଟ କରିକି କରିଦେଇଚନ୍ତି ସେଠି ମାନେ ଗାଧୋଇେଇବା ପାଇଁ କେମିତି ସୁବିଧା ହବ।
ହଁ ସେଇଟା ତ ମସ୍ତ ଲାଗେ ହଁ।
ଆ ଙ୍କ ହେଇଚି ତମେ ସେଠି ଗାଧେଇବ ଭୋଜି କରିବ ତମେ କହିବ ମୁଁ ଏଇଠିଁ ରହିିମି।
ଆଛା ସେଟା କେତେ ଦିନିଆ ଟୁର୍ କଲେ ସେଟା ବେଟର ହବ ଭଲ ହବ?
କେତେ ଦିନିଆ କଣ ତମକୁ ଯାହାହେଲେ ଗୋଟେ ଦିନ ଆସିକି ଏଠି ପହଞ୍ଚେଇ ଗୋଟେ ଦିନ ଲାଗିଯିବ।
ହଁ।
ଗୋଟେ ଦିନ ଲାଗିଯିବ ଗୋଟେ ଦିନ ଗୋଟେ ଜାଗାରେ ଫୁଣି ରହିବ। ଜିନଷ ପତ୍ର ଆରେଞ୍ଜ କରି ତମକୁ ଆସିବାକୁ ପଡିବ ଏଥିରେ ତମେ ଯଦି ବାଇକ ରେ ଆଶ୍ ଥିଲେ ସୁବିଧା ହବ ଯେ କିନ୍ତୁ ବାଇକରେ ଜିନିଷ ପତ୍ର ଅଳପ ଲୋକ ଯଦି ଆସିବ ଠିକି ବେଶୀ ଲୋକ ଆଇଲେ ହ ହଇରାଣ।
ହଇରାଣ ହଁ।
ଚାରଜଣ ଭଳିଆ ଆସିବ ଠିକ୍।
ଆଛା ଆଛା।
ଜିନଷ ପତ୍ର ଅଳ୍ପ ନେଇଥିବ ସେଇଥିରେ ରୋଷେଇବାସ କଲ ଖାଇଦେଲେ ହେଲା ଆଉ ବେଶୀ କଲେ ଙ୍କ କହିଲ ତମକୁ ରୋଷେଇ କରିବାକୁ ଜିନିଷ ଅଧିକ ଆଣିବାକୁ ପଡ଼େ ଆଉ ଜାଗା ବି ବଡ଼ ଦରକାର।
ହଁ।
ତିନି ଚାରି ଜଣ ଭଳିଆ ଗଲ ଗୋଟେ ପାଞ୍ଚ କିଲିଆ ହାଣ୍ଡି ନେଇଗଲ। ଗୋଟେ ଅଧକିଲିଆ ପ୍ରେସର ଗୋଟେ ନେଇଗଲ।
ହୁଁ।
ଆଉ ମସଲା ମସଲି ଟିକେ ନେଇଗଲ କଁ ଟିକେ ନେଇଗଲ ଗୋଟେ ପାଞ୍ଚ ଲିଟିରିଆ ଗ୍ୟାସ ନେଇଗଲ। ଆରାମସେ ରୋଷେଇ କରି ଆସିବ ଏଇଟା ହେଲା ମାନେ ଭଲ। ଜିନିଷ ତମକୁ ଆଉ ରୋଷେଇ କରିବାକୁ ଖୋଜିବାକୁ ପଡିବନି। ହଁ ଜଣେ ତାରେ ସବୁ ବାନ୍ଦି ଦେଲା ସମତେ ଡି ହଁ।
ଦେଖିଲ ଯୋଉଠି ସୁବିଧା ହେଲା। ହଁ ସେଇଠି ଯାଇକି ରୋଷେଇ ଫୋଷେଇ କରିବ ଆରାମ ସେ ଖାଇ ପିଇକି। ଯୁଆଡେ ପାରି ସିଆଡେ ବୁଲି ପାରିବ ବାଇକ ରେ ଗଲେ।
ବାସ୍ ହଁ। ବାଇକ୍ ଟା ହେଲା କଁ ତମେ ଜୁଆଡେ ଜା ଚାହିଁବ ବୁଲି ପାରିବ।
ବୁଲି ପାରିବେ ହଁ। ଦେଖିବା ଯିବା ଏ ସିଆଡ଼େ ଯାଇନୁ କେବେ।
ପ୍ରାୟତଃ ସବୁ ସେ ସମୟ ସେ ଝରଣା ପାଖରେ ହିଁ ରୋଷେଇ କରୁଛନ୍ତି କାହିଁକି ପାଣି ସୁିବିଧା ନା।
ହଁ ହଁ ପାଣି ଯୋଉଠି ସେଇଠିିତ ରୋଷେଇ ହବ ଆଉ।
ହଁ ସେ ଝରଣା ପାଖରେ ହିଁ ରୋଷେଇ ସେ ଝରଣା ପାଣି ହିଁ ଆଣି କରୁଛନ୍ତି।
ଆଚ୍ଛା ଆଚ୍ଛା। ପିଇବା ପାଣି ଯାହା। ଟିକେ ନେଇଥିବ। ନାଇଁ କି ନହେଲେ ବାହାରେ।
ନାଇଁ ନାଇଁ ପିଇବା ପାଣିିବା ସେଇଟା ଧରଣା ପାଣିିବା
ଆଚ୍ଛା ଆଚ୍ଛା ହଁ ହଁ ହଁ ଝରଣା। ହଁଁ ଝରଣା ପାଣି ବି ପୁରା ଫିଲ୍ଟର ଭଳିଆ ପୁରା।
ତାକୁ ନେଇକି ଯିବ ପାଣି ନେଇକି ଯିବ ସେ ପାଣି କଁ ରହିବ ବୋଟଲେ ନବ। କି ନହେଲେ ଦି ବୋତଲେ ନବ।
ହଁ ହଁ।
ଏରା କଁ ହବ।
ଆଚ୍ଛା ହଁ ହଁ ନିହାତି।
ଆଉ କେତେ ପାଣି ନବ ସେଠି ସେଇ ଧରଣା ପାଣି ସବୁ ଆଣିକି ପିଉଛନ୍ତି ସେଇଥିରେ ଇଏ କରୁଛନ୍ତି। କିଛି ନାହିଁ ପୁରା ପରିଷ୍କାର ପାଣି।
ଆଚ୍ଛା।
ମାନେ ଯୋଉଠୁ ପଡୁଛିି ପାଣି ଟା।
ହଁ।
ତମେ ସେଇଠୁ ଆଣିବ।
ଆଚ୍ଛା ହଁ ହଁ ଷ୍ଟକ୍ ନୁହଁ ଯୋଉଠୁ ପାଣି ଏକାଥରେ ଗ ଗଡି। ପଡ଼ୁଛି ସେଇଠୁ ରନିଂ ହଁ ହଁ।
ସେଇ ଜାଗାରୁ ନେଇକି ଆସିବ।
ତେମେ କେତେ ଜଣ ଯାଇଥିଲ ତମେ।
ଚାରି ଜଣ ଆମେ ଚାରିଜଣ ଯାଇଥିଲୁ ବାଇକ୍ ରେ ଗଲୁ। ଜଣେ ଗ୍ୟାସ୍ ଧଇଲା ଜଣେ ହାଣ୍ଡି ଧଇଲା ଜଣେ ବ୍ୟାଗ୍ ପତ୍ର ଧଇଲା।
ଆଚ୍ଛା। କେତେ ବାଟ ହଉଛି ବ ଚାରଟା ବାଇକ୍ ହଁ ହଁ। ଆଚ୍ଛା ଆଛା।
ଜଣେ ବାଇକ ରେ ଖାଲି ତାର ଗ୍ୟାସ ସବୁ ଲୋଡ କଲା ଜିନିଷ।
ଲୋଡ ବନ୍ଧା ବନ୍ଧି ହବ ସବୁ ଆଉ ହଁ ହୁଁ।
ଆଉ ଦିଇ ଜଣ ଯଉ ବସିଲେ ସେ ଧଇଲେ।
ଆଚ୍ଛା।
ଚାଲୁ ଆଉ।
ହଁ ଯୋଟା ଧରି ହଁ।
ହଁ ଯିଏ ଲୋଡ କଲା ତାକୁ ଆଗରେ ପଠେଇଲେ ତୁ ଚାଲେ ଆମେ ତୋ ପଛରେ ଯାଉଚୁ।
ପଛେ ଯାଉଛୁ, ହଁ।
ବଢିଆ ହେଇଛି ଜାଗା ମସ୍ତ ବୁଲିବ ଆରାମସେ ଆସିବ। ଟିକେ ଦକାର ଆଉ ଦି ତିନି ଦିନ ସମୟ ଦକାର।
ଦରକାର ହଁ। ଏତେ ବାଟ ଯାଇଛ ମାନେ ଦି ତିନି ଦିନ ରହିବ ଭଲସେ ଦେଖିବ ବୁଲାବୁଲି ପାଖ ଆଖ
ସେ ମୋବାଇଲରେ ଯୋଉ ବାଡି ନଗା ହୁଏନି ନା। ସେଇଟା ନେଇଥିବ ବଢିଆ ଲାଗିବ ଫଟ ଫଟ ଉଠେଇକି ଆସିବ। ହାତରେ କାମ ନୁହେ।
ହଁ ହାତରେ କାମ ନୁହେ ଟିକେ ଲମ୍ବା ନହେଲେ ସେ କଣ ଉଠେଇ ହବ ହଁ ବା। ହୁଁ। ଦେଖ୍ ଦେଖିଆ ଯିବା ପ୍ଲାନିଂ କରିବା ସେଇପଟେ ଯାଇନି କେବେ।
ହୁଁ ହରିଶଙ୍କର ନୃସିଂହନାଥ ଆମେ ଯାଇଥିଲୁ ବଲାଙ୍ଗୀର।
ସେଟା ଆମେ ସ୍କୁଲ ବେଳରେ ହିଁ ଯାଇଛୁ ମାନେ ସ୍କୁଲ ଟାଇମ ରେ, ଆଉ ମତେ ସେଇ ସେତେବେଳେ ଦେଖିଥିଲି ମତେ ଆଛା ଆଛା। ମୁଁ ସେ ସ୍କୁଲ ଟାଇମ ରୁ ଯାଇଛି ତାପରେ ମୁଁ ଦେଖିକି ମତେ ଇଛା ହେଲା ଆଉ ଥରେ ଆସିବା ପାଇଁ କିନ୍ତୁ ମୁଁ ଆଉ ନେକ୍ସଟ ଟାଇମ୍ ଯାଇନି। ତୁ ଯିବା ଦେଖିଆ ଆଉ।
ହଁ। ପ୍ଲସ୍ ଥ୍ରୀ ଟାଇମ ରେ ଯାଇଥିଲୁ ତାପରେ ଏବେ ରିସେଣ୍ଟ ହେଇ ବସେ ତଳେ ବି ଯାଇଥିଲୁ।
ଆଚ୍ଛା।
ଆଁ ସେଇଠୁ ସେତେବେଳେ ତ ଯାଇଥିଲୁ ସେ ବଲାଙ୍ଗୀର ସାଇଡି କି ଉଁ।
ହଁ ସେଇ ସେଇ ହରିଶଙ୍କର ସେ ନୃସିନାଥ ସେରା ଯାଇଚି। ସେ ସ୍କୁଲ ଟାଇମ ରେ ଯାହା ଯାଇଛି ଆ ନହେଲେ ନିଜେ ସେମିତି ଇଏରୁ ଯାଇନି ଦେଖିଆ ଯିବା।
ସମୟ ବାହାର କରିବା ମୁସ୍କିଲ ଆଜିକାଲି ଯେମିତି ବ୍ୟସ୍ତ ଦୁନିଆ ହେଇଗଲାଣି ଆଉ କୁଆଡେ ଯିବ।
ହଁ ସମୟ ସବୁ ବାହାର କରିବାକୁ ପଡିବ, ନହେଲେ ହଁ ସେ ସମୟ ମେନ୍ ଆଉ ପିଲା ସବୁ ଏକାଠୀ ହେଇକି ସବୁ ବାହାରିଲେ ଯାଇକି ହବ। ହୁଁ।